ତାରିଣୀ
ହଁ ଗୁଡ୍ ଆଫ୍ଟରନୁନ୍ ସାର୍।
ହଁ ଗୁଡ ଆଫ୍ଟରନୁନ ମୁଁ କହିଲି କି କଣ ଖାଇସାରିଲୁଣିି କି ନାହିଁ?
ନା ନା ଆମର ଏପର୍ଯ୍ୟନ୍ତ ତ ଖାଇବା ହେଇନି।
ଆରେ ଟାଇମ ଆସିକି ବାରଟା ବତିଶ ହେଲାଣି ଯେ। ତୁମେ କାହିଁକି ଏଯାଏ ଖାଇନାହ?
ମୋତେ ଭୋକ କରୁନ ଥିଲା ତ ସେଥିପାଇଁ ଖାଇ ନଥିଲୁ ଆଉ।
ଆରେ ଭୋକ ଲାଗୁନି ଯଦି ସକାଳେ ତ କିଛି ନା କିଛି ଜଳଖିଆ କରିଦେଇଥିବ? ସେଥିପାଇଁ ଭୋକ ଲାଗୁନଥିବାର ବାହାନା କହୁଥିବ ଆଉ।
ହଁ ଏଇଟା ତ ସତ କଥା।
ଆଚ୍ଛା ତାହେଲେ ତମେ ସକର ବେଳା ଜଳଖିଆ ଖାଉଛ। ତମେ ତ କହୁଥିଲ ତମ ଦେହ ଖରାପ ଅଛି ବୋଲି। ସେଇଥିପାଇଁ ତମେ ନିଜେ ଘରେ ପ୍ରସ୍ତୁତ କରିକି କିଛି ଜଳଖିଆ ଖାଉଥିବ ବୋଧେ ଆଉ।
ଆଜି ଜଳଖିଆରେ ଥିଲା ସୁଜି, ଉପମା।
କଣ କହିଲେ?
ସୁଜି, ଉପମା।
ଆଚ୍ଛା ସୁଜି, ଉପମା ତ ତମେ ତ ବଢିଆ ଟେଷ୍ଟ କରୁଛ ଆମର ସେଇ। ତରକାରୀ ଏବଂ ସେଇ ସୁଜି ସବୁ ବାକି ତ ସେଥିପାଇଁ ତମେ ଟିକେ ମ ମଜା ଲାଗୁଥିବ ଖାଇଦଉଥିବ ନା ଆଉ।
ଆଉ ମୁଁ କହୁଥିଲି କି ଯେ ଶ୍ୱେତା ଆଉ। ମୁଁ କହୁଥିଲି କି ଯେ। ମୁଁ କଣ ଶୁଣିଛି ସେଇଠି ସେଇପଟେ ଓଡିଶାରେ ବହୁତ ଜୋରରେ ମେଘ ହଉଛି ଚାରି, ପାଞ୍ଚ
ମେଘ ମେଘ ନା କଣ ଆଉ କିଛି କୁହନି ଏ-ଏମିତି ମା ତ୍ରାରେ ବର୍ଷା ନାଦି ଚାଲୁଛି କିଛି କାମ କରିବାକୁ ଇଚ୍ଛା ହଉନି ଆଉ ନେଟୱାର୍କର ପ୍ରୋବ୍ଲେମ ବହୁତ ରହୁଛି ଶୀ ସେଥିପାଇଁ ତ ଟାକ୍ସ ମାନେ କମ୍ପ୍ଲିଟ ହେଇପାରୁନି।
ଆଚ୍ଛା ଆଚ୍ଛା କିନ୍ତୁ ମୁଁ ତ ଜାଣିଛ ଏଇ ମୁମ୍ବାଇ ଆଡେ ରହୁଛି ତ। ଏପଟେ ପାଣି ଏତେ ଅଭାବ ଯେ କହିବାକୁ ଗଲେ ନସରେ। ପାଣି ଏମିତି ସେ ଟ୍ୟାଙ୍କର ରୁ କିଣିକି ଖାଇବାକୁ ଏବଂ ପିଇବାକୁ ପଡେ। କୋଉ କୋଉ ଦିନ ପାଣି ନ ଆସିଲେ। ଏମିତି ନ ଗାଧେଇକି ନ ରୋଷେଇ କରିକି। ସ୍ଵିଗି, ଜୋମାଟୋରୁୁ ଅର୍ଡର କରିକି ଖାଇବାକୁ ପଡ଼େ।
ହଁ ପାଣିର ଅସୁବିଧାରେ ଆଉ କଣ ରୋଷେଇ କରିହବ ପାଣିର ଅସୁବିଧା ତ ଏମିତି ପରିମାଣରେ ଦେ ଖାଯାଉଛି ଆଉ ତା ଏ ତ କିଛି ବି କରିବାକୁ ପଡିବ ସ୍ବିଗି, ଜୋମାଟୋ ଅଛି।
ଆରେ ସେଇଥି ଯୋଗୁ ସେଥିରେ ବି ଦର ବହୁ ବଢିଗଲାଣି ତାପରେ ଜାଣିଛ ତମେ ତମେ ତ ନିଉଜରେ ଶୁଣିଥିବ ଯେ ମୁମ୍ବାଇ ରେ ବହୁତ ପାଣିର ଅଭାବ ହୋଇଅଛି। ଏବଂ ବହୁତ କିଛି ହଉଛି ତ ମୁଁ ଭାବୁଛି ମୁଁ ବି ଓଡିଶାକୁ। ଚାଲିଯିବି କାରଣ। ଏଠି ତ ପାଣି ଅଭାବ। ଓଡିଶାରେ ପୁରା ପାଣି ଫୁଣି ପରିପୂର୍ଣ୍ଣ ତ କଣ କରିବି ମୁଁ ଭାବୁଛି ସେଇଟା।
ହୁଁ ହୁଁ। କଣ କହିଲେ?
ମୁଁ କହିଲି ଯେହେତୁ ମୁମ୍ବାଇ ରେ ଟିକେ ପାଣିର ଅଭାବ ହେଉଛି। ଏବଂ ଏଠି। ଓଡିଶାରେ ବହୁତ ସାରା ମେଘ, ପବନ ହେଉଛି ପାଣି ପୁରା ରାସ୍ତାରେ ଫୁଲ ହେଇସାରିଲାଣି। ତ ମୁଁ ଭାବୁଛି ଯେ ଓଡିଶା କୁ ଯିବି ହେ ଏଠି ନା ଏଠି ଟିକେ ପଇସା କମେଇବା ପାଇଁ ଏଠି ବିଦେଶରେ ହିଁ ରହିବି ବୋଲି ଭାବୁଛି ଆଉ।
ଏ ପ୍ରବଳ ପରିମାଣରେ ଯଦି ବର୍ଷା ହଉଛି ତାହେଲେ ରହି ବା ଏଠିକୁ ତ ଆସି ବିି ପାରିବିନି ସେଥିପାଇଁ ସେଠି ରହିବା ହିଁ। ଉଚି ବେଟର ହେବ।
ହଁ କିନ୍ତୁ। ଦେଖ ମୁଁ ତ ଯାଉଛି ଡିଉଟିକି ଆସିଲା ବେଳକୁ ଟିକେ ଅସନା ଲାଗୁଛି। ଯେହେତୁ ଦଶ ବାର ଘଣ୍ଟା ପର୍ଯ୍ୟନ୍ତ। ହଁ କାମ ଫାମ କରିଥାଏ ଆସିଲେ ଟିକେ ଟାଇଡ୍ ଲାଗେ। ନ ଗାଧଇଲେ ସେ ହାଲିଆ ଟା ମରେ ନାହିଁ ତ ମୁଁ ଭାବୁଚି ସେଇ ହାଲିଆ ମରିଲା ପଡି ଗାଧେଇଲେ ଟିକେ ଭଲ୍ ଲାଗିବ। ନହେଲେ ମସାଜ୍ ଏମିତି କରିଲେ ଭଲ ଲାଗିବ। ସବୁଦିନେ ତ ମସାଜ୍ କରିଲେ ଭଲ ନାହିଁ ତ ମୁଁ କହୁଚି ସେଇ ପାଣି ଫାଣି ଅସୁବିଧା ଯୋଗୁ ମତେ ଜମା କାମକୁ ଯିବାକୁ ଭଲ ଲାଗୁନାହିଁ। ଏମିତିରେ ବି ସେ ସାର୍ଟ ପ୍ୟାଣ୍ଟ ଯାକ ସଫା କରି ହୁଏ ନାହିଁ। ସେଇ ୱାସିଂ ମେସିନ୍ ଟେ କିଣିବାକୁ ପଡିବ ବୋଧେ ଆଉ।
ହଁ ଦେଖନ୍ତୁ ନହଲେ ଓଡିଶାକୁ ଚାଲିଆସନ୍ତୁ ଆଉ କଣ କରିବେ ଏମିତି ଯଦି ପ୍ରଚୁର ପରିମାଣରେ ପାଣିର ଅସୁବିଧା ଦେଖାଯିବ ତାହେଲେ ପାଣିର ଅସୁବିଧା ପାଇଁ ତ କିଛି ସଲ୍ୟୁସନ୍ ବାହାର କରିବାକୁ ପଡିବ ତ ସେଠି ଯେହେତୁ ପାଣି ମିଳୁନି ତ ଆପଣ ଓଡିଶାକୁ ଆସିଯାଆନ୍ତୁ।
ଆଚ୍ଛା ତାହେଲେ ମୁଁ ଭାବୁଚି ଓଡିଶାକୁ ଯିବି ହାରି ବୋଲି। କିନ୍ତୁ ସେଠିକି ଗଲେ ତ ଟିକେ ଏବେ ମୁଁ ପଇସାର ଅଭାବ ଅଛି ତ ମୁଁ ଭାବୁ
ହଁ ଦେଖିବାକୁ ଗଲି ଏମିତି ଆଉ ପାଞ୍ଚ ଦଶ୍ ଅ- ଦିନପରେ ବୋଧେ ପାଣି ଆସିଯାଇ ପାରେ କିନ୍ତୁ ଦେଖନ୍ତୁ କଣ ହଉଚି। ଆପଣଙ୍କୁ ଯଦି ପାଣି ନ ଆସୁଚି ଆପଣ ଆସିଯିବେ ଆଉ କଣ କରିବେ। ଆପଣଙ୍କର ଖାଇବାରେ କଣ ଅଛି ଆଜି ମେନୁରେ?
ଯାହା ମୁଁ ପ୍ରଥମେ କହୁଚି ଯେ ମୁଁ କଥାଟା କହିଲା ବେଳେ ଟିକେ ଶୁଣ ନ୍ତୁ କହି ସାରିକା ଗୋଟେ ଦୁଇ ସେକେଣ୍ଡ୍ ପରେ ଟିକେ କଥାଟା ଆରମ୍ଭ କଲେ ଆମ ଟାସ୍କଟା ଭଲରେ ହୋଇଯାଇଥାନ୍ତା। ନହେଲେ ସେ ତ ଟିକେ ଟାସ୍କ୍ ଯାକ ଆମର ରିଜେକ୍ଟ୍ ହେଇଯାଉଚି ତ ଟିକେ ଦେଖ୍ ଆମେମାନେ କଥା ହବା ଆଉ- ଆଉ ତମେ ଯେମି ତି କହିଲ କି କଣ ଖାଇଚ ଏବେ ତ ଏବେ ଯାଏ ପାଣି ଆସିନାହିଁ ସେଇ ପାଣିର ଅପେକ୍ଷାରେ ଅଛି ଆସିଲେ ଟିକେ ଗାଧୋଇକି ଏଇ ସାର୍ଟ ପ୍ୟାଣ୍ଟ୍ ଯାକ ସଫା କରିଦିଅନ୍ତି କିନ୍ତୁ ପାଣି ନ ଆସ୍ ଥିବା ଯୋଗୁଁ ମୁଁ ଏମିତି ସେ ସ୍ଵିଗି ଜୋମାଟୋରୁ ହିଁ ଅର୍ଡର କରି ଥିଲି ବର୍ତ୍ତମାନ ଇଡିଲି ଆଉ ସାମ୍ବର୍।
ଓ -ହଁ ବଢିଆ କଥା କଣ କରିବେ ପାଣି ତ ଆସୁ ନାହିଁ ଆଉ
ଆଚ୍ଛା ମୁଁ କହିଲି କି ମୁଁ ଯଉ ଏବେ କଥା ହଉଚି ମୋ ବେଗଗ୍ରାଉଣ୍ଡରୁ କଣ ଖରାପ୍ ଶବ୍ଦ ମାନେ ଆମର କଥା ଭିତରେ ବାଧା ଦେଲା ଭଳି କଣ ଶୁବା ଯାଉଚି କି?
ନା ଏମିତି କିଛି ଶୁବା ଯାଉନି।
ପ୍ରାୟେ ଏଠି ବହୁତ୍ ସାରା କାଉ ଅଛନ୍ତି ନା ଟିକେ ଅସୁବିଧା ହଉଥିବ ବୋଧେ ସେ-ସେମାନେ ବହୁତ୍ ଆବାଜ୍ କରୁଚନ୍ତି। କାରଣ ଏଇ ପବନ ଯୋଗୁ ସେମାନଙ୍କର ବସାଟି ଭାଙ୍ଗି ଯାଇଚି। ତ ସେମାନେ ଟିକେ ଚିନ୍ତିତ ହେଇକିରି ଏକାନି ସେକାନି ଖାଲି ହଉଛନ୍ତି ଆଉ।
ହୁଁ। କଣ କରିବା ପାଖରେ ତ କାଉଗୁଡାକ ଥିଲେ ଏମିତି ଆଉ ଶୁଣିବାକୁ ପଡିବ ଆଉ କଣ।
ହେ ବାକି ମୁଁ କହୁଥିଲି କି ତମର ସେଇ ଦଶହରାରେ ସରି ଭୁଲ କହିଦେଲି ତମର ସେପଟେ ଯଉ ବିଶ୍ଵକର୍ମା ପୂଜାଟି ହେଉଛି ଏଠିକି ମୁଁ ଯାଇକି ରହିଲେ କଣ ହବ?
ନା କିଛି ହବନି କଣ ହବ।
ନାଇଁ ମୋ କଥାଟା ତ ଆପଣ ବୁଝିପାରିଲେନି ମୁଁ ଭାବୁଛି କି ଯିବି ତମର ସେଇପଟେ ସେଇ ଯୋଉ ବିଶ୍ଵକର୍ମା ପୂଜାଟା ଟିକେ ଦେଖା ଦେଖି କରିକି ଆସିବି। ଏବଂ ସେଠି ତ ହୋଟେଲ ର ସୁବିଧା ନାହିଁ ତମର ସେଇ ଫାର୍ମହାଉସରେ ଖାଲି ଅଛି ବୋଲି କହୁଥିଲ ଯେହେତୁ ମତେ ବି ନେଚର ଟିକେ ରହିବାକୁ ଭଲ ଲାଗେ ତ ମୁଁ ଭାବୁଛି ତମର ସେଇ ଫାର୍ମ ହାଉସରେ ସାତ ରୁ ଆଠ ଦିନ ରହିଯାଆନ୍ତି।
ଆସନ୍ତୁ ନିଶ୍ଚିତ ଭାବରେ ଆପଣ ଆସିବେ ଆରାମସେ ରହିବେ ସେଠି ଖାନା ପିନା ମଧ୍ୟ ଆପଣଙ୍କୁ ଦିଆଯିବ ଆପଣଙ୍କର କିଛି ଅସୁବିଧା ହେବନି ଆରାମସେ ବୁଲିକି ଯିବେ ଦେଖିକି ଯବେ ହୀରାକୁଦରେ ଯୋଉ ବିଶ୍ଵକର୍ମା ପୂଜା ହବ।
ଆଚ୍ଛା ମୁଁ କହୁଥିଲି କି ତମେ ଯୋଉ କହୁଥିଲ ତମ ବା ପାମାଙ୍କର କୁଆଡେ ଯଉ ଗୋଟେ ତୀର୍ଥସ୍ଥଳୀ ଯାଇଥିଲେ ତ ସେଇ ତୀର୍ଥସ୍ଥଳୀରେ ଆସିଲେଣି କି ନାହିଁ? ଆଉ କୋଉ କୋଉ ଜାଗା ବୁଲିଥିଲେ? ଏବଂ ସେ ବୁଲିଲା ବିଷୟରେ କିଛି ବାଧା ଆସିନି ତ?
ନା ନା କିଛି ବାଧା ଆସନି ଆରାମସେ ବୁଲିକି ଆସିଲେ ମୁଁ ମଜାମସ୍ତି କରିଚନ୍ତି କିଛି ବାଧା ଆସିନି।
ଆଛା ତାହେଲେ ତ ସବୁଠୁ ବଢିଆ କଥା ଆଉ ମୁଁ କହୁଥିଲି ଆମର ବାପା ମା କହୁଛନ୍ତି କି ଯାଇକି ତୀର୍ଥସ୍ଥଳୀ କରିବେ ଯେହେତୁ ଆମର ଆଧୁନିକ ଲୋକ ମାନେ କହୁଛନ୍ତି କି ଆମେ ମରିବା ପୂର୍ବରୁ ଗୋଟିଏ ଥର ତୀର୍ଥ ମାନେ ଆମ ଚତୁର୍ଥମ ଯଦି ଆମେ କରିଦବା ତ ଜୀବନ ଧନ୍ୟ ହୋଇଯାଏ ଏବଂ ସବୁ ପାପ ଅ କୁଆଡେ ଚାଲିଯାଏ ଖାସ କରିକି ଆମର ସେଇ ଗଙ୍ଗା ନଦୀରେ ଗାଧନ୍ତି। ସେଇ ଗଙ୍ଗା ନଦୀରେ ପୁଣି ଗାଧୋଇଲେ ଆମର ସବୁ ପାପ ଅ ଧୋଇ ହୋଇଯାଏ ତ ଆଉ ତମ ଘରେ ସବୁ ସେ ଗଙ୍ଗା ନଦୀ କି ଯାଇଥିଲେ କି ନାହିଁ?
ହଁ ଯାଇଥିଲି ସେଠି ଗାଧୋଇକି ବି ବୁଡ ପକେଇ ଆସିଚନ୍ତି ଛୋଟି ବି ଲଣ୍ଡା ହଉକି ଆସିଚନ୍ତି।
ଆଚ୍ଛା ତ ମୁଁ ଭାବୁଛି ଆମ ବାପା ମାଙ୍କର ଯୋଉ ତୀର୍ଥ ଟା କରିବି ଭାବୁଚି ଇ ମୋର ଏଇ ପୁରୀରୁ ଆରମ୍ଭ କରିବି କାରଣ ଯେହେତୁ ଏଇଟା ଆମ ପାଖରେ ଟିକେ ରହିଅଛି ତ ଜଗାର ଦର୍ଶନ ପ୍ରଥମେ କଲେ ଯାତ୍ରା ଟା ବହୁତ ସୁରୁଖୁରୁରେ ହେଇଥାନ୍ତ ତା ଏବଂ ଜଗା ଦର୍ଶନ ଯୋଗୁ ତ ଯେତିକି ଯାହା ଅସୁବିଧା ସିଏ ତ ଦୂରେଇ ହେଇଯାଆନ୍ତା ବାକି ରାସ୍ତାରେ ବି କିଛି ଅସୁବିଧା ହୋଇନଥାନ୍ତା ଆଉ।
ହଁ ଜଗାର ଦର୍ଶନ କରିକି ଗଲେ ଯାତ୍ରା ଟା ଶୁଭମୟ ହେବ ଆଉ ରାସ୍ତାରେ କିଛି ଅସୁବିଧା ହେବନି ହେଲା ବି ମେବି ଖାନା ପିନା ଟିକେ ଘରର ଧରିକି ଯାଇଥିବେ ସେଥିପାଇଁ ଦେହ ମଧ୍ୟ ଖରାପ ହବନି। ଆଉ ବାହାରର ଖାଦ୍ୟ ଖାଇବା ଅଧିକ ଯୋଗୁ ଯଦି ହେଇଯିବ ଟ୍ରେନ ରେ କାଲି ଦେହ ବି ଖରାପ ହେଇପାରି ଯାହା ଦ୍ଵାରା କି ସେମାନଙ୍କର ଯୋଉ ଦର୍ଶନୀୟ ସ୍ଥାନ ଯିବେ ସେଥିପ୍ରତି ବୁଲିବାରେ ଟିକେ ଅସୁବିଧା ହେପାରେ ସେଥିପାଇଁ ଟିକେ ମେଡ଼ି ବଗେରା ବି ନେଇକି ନେଇ ଯାଇଥିବେ ଆଉ।
ଆରେ ମୁଁ କହିଲି କି ଦେଖ ପ୍ରଥମେ ଯଦି ଜଗା ଦର୍ଶନ କରିବ ମୁଁ ଯଦି ତାଙ୍କ ଜାଗାରେ ଥାନ୍ତି ଶେଷରେ ଯୋଗା ଦର୍ଶନ କରିଥାନ୍ତି। କାରଣ ଜଗା ଦର୍ଶନ ରେ ସ ବୁ ମନେ ରହିବ ଯଦି ଆମେ ପ୍ରଥମରେ ଏଇଟାକୁ କରିଦେବା ତ ପଛେ ଆମେ ଟିକେ। ବୁଲିଲା ଭଳି ଲାଗିବ ସେଇଥିପାଇଁ ମୁଁ ତାଙ୍କୁ ପଚାରି ଦେଇଛି ଯେ। ପ୍ରଥମେ ଜଗା ପାଖକୁ ଯିବେ। ପୁଣି ସେଇ ତିନି ଧାମ ବୁଲିକି ଆସିଲା ପରେ ଗାଁକୁ ଆସିଲା ବେଳକୁ। ପୁଣି ସେଇ ଜାଗା ଦର୍ଶନ କରିକି। ସେଇଠି ଦୁଇ ତିନି ଦିନ ରହିକି ଆସିବେ ବୋଲି ଆଉ ତ। ମୁଁ ଭାବୁଛି ଏଇ ଷ୍ଟା ଟା ଠିକ ନା ଭୁଲ ହବ।
ନା ଏମତି ଗଲେ ବି ହବ ଏମିତି କିଛି ନହିଁ ଏମିତି କରିବା ସେମିତି କରିବା। ଯେମିତି କଲେ ବି ବି ଠିକ ଭାବରେ ଯଦି ସବୁ ଦର୍ଶନ ହେଇପାରୁଛି। ତାହେଲେ କିଛି ଅସୁବିଧା ନାହିଁ।
ଆଚ୍ଛା ଆଚ୍ଛା ତ ତମେ ଯାହା କହିଲ କି ତମ ବାପା ମା ମାନେ ଯାଇ ଥିଲେ ବୁଲାବୁଲି କରିଲେ ଆଉ ଭଲ ଭାବରେ ଆସିଲେ। ତ ମୁଁ ବି ଆଶା କରୁଛି ଆମ ଘରେ ଯାଇକି ଠିକ ସେ ଯାଇକି ଠିକ ଆସବେ। କାରଣ ଆପଣ ତ ଶୁଣୁଥିବେ ଏଇ ନିନ୍ୟୁଜ ମନେଗରେ ଯେ ଖବର କାଗଜ ମନେଗରେ। ସେଇ ଗାଡି ଚାଳକ ଯାକ ମଦ୍ୟପାନ କରିକି ନହେଲେ ରାତର ସାରା ନ ଶୋଇକି ସେ ଗାଡି। ଭୁଲ ଭାଲ ଚଲେଇକି ଘାଟିରୁ। କିମ୍ବା କୋଉ ପୋଲ୍ ରେ ନେଇ ବାଡ଼େଇ ଦିଅନ୍ତି। ଏବଂ ବହୁ ସାରା ଲୋକମାନଙ୍କର। ମୃତ୍ୟୁ ଘଟଣା ହେଇଯାଏ ତୋ ସେଇଥି ପାଇଁ ମୁଁ ଟିକେ ଡରି ଯାଉଛି ନ ହେଲେ ମୁଁ ମୁଁ ବାପା ମା ମାନଙ୍କୁ ଗୋଟେ ତିନି ଚାରି ବର୍ଷ ପୂର୍ବରୁ ଛାଡି ଦିଅନ୍ତିଣି।
ନା ଏମିତି କିଛି ଅସୁବିଧା ହେବନି। ଆରାମ ସେ ଯିବେ ଆରମ ସେ ରେ ଆସିବେ ଏମତି କିଛି ବି ଅସୁବିଧା ହେବନି।
ଆରେ ମୁଁ ତୋ ଏବେ ବି ଛାଡିବାକୁ ନାରାଜ୍ କିନ୍ତୁ। ଘରେ କହୁଛନ୍ତି କି ଭଗବାନ୍ ଅଛନ୍ତି ସବୁ ଠିକ୍ ହେଇଯିବ। ସେଇଥି ପାଇଁ ମୁଁ ଟିକେ ଭାବୁଛି। ଆଉ ତମଠୁ ଟିକେ ନଉଥିଲି ଆଉ କଣ ମୁଁ ଯାହା ଭାବୁଛି ସେଟା ଠିକ୍। ନାଇଁ ଘରେ ଯାହା ଭାବୁଛନ୍ତି ସେଇଟା ଠିକ୍ ବୋଲି ଆଉ।
କିଛି ବି ଅସୁବିଧା ହେବନି ଆରମସେ ରେ ଯିବେ ବୁଲିକି ଆସିବେ ଦେଖକି ଆସିବେ ଭଗବାନଙ୍କ ରେ ବିଶ୍ବାସ ରଖ ଭଗବାନଙ୍କ ବିଶ୍ୱାସ ରହିଲେ ସବୁ କିଛି କାର୍ଯ୍ୟ ଆରାମ ସେ ସୁରୁଖୁରୁ ରେ ହେଇଯିବ।
ଆରେ ହିଁ ସେଇଟା ହିଁ ଭାବିକି ଭାବୁଛି ଘର ଲୋକ ମାନଙ୍କୁ କହିବି କି ଯାଆନ୍ତୁ ବୋଲି ଆଉ। ଆଉ ସେମିତି ରେ ବି ବାପାଙ୍କ ଦେହ ଚାରି ମାସରୁ ପାଞ୍ଚ ମାସ ଯାଏଁ ଖରାପ ଥିଲା। ସେଇଥି ପାଇଁ ମଧ୍ୟ ମୁଁ ଭାବୁଥିଲି। ତୋ ଏବେ ତୋ ପୁରା ଭଲ ହେଇଗଲାଣି। କଣ କରିବି ଭଲ ହେଲା ଟାଇମ ବି ତୋ ଏଇ ବର୍ଷା ଖୋଡ଼ି ଲାଗି ରହିଛି। ତୋ ଏଇ ଝୋଡି ମଧ୍ୟରେ ଯଦି ସେମାନେ ଯିବେ ସେଇ ବସର ଚକ ବି ଖସିକି ଅସୁବିଧା ହେଇପାରିବ ଏବଂ ସେଇ କଣ କହିଲେ? ଆଗକୁ ଯୋଉ ଆସୁଛି ନା କଣ ଗଣେଶ ପୂଜାଟା ସେଇଟା ରେ ଆମ। ଗାଁ ରେ ଯଦି ମୋ ବାବା ଉପସ୍ଥିତ ରହିବେ। ତା ହେଲେ ସେ ଯୋଉ ଆମର ଗଣେଶ ପୂଜାରେ ହୋମ କାର୍ଯ୍ୟ ରେ ସେ ବସିଥାନ୍ତି। ତୋ ମୁଁ ଦୁଇ ଆଡୁ ଫସି ଯାଇଛି ଯେ କଣ କରିବି।
ଦେଖନ୍ତୁ ଦେଖି ଭାବିକିରି ବି କାମ କରନ୍ତୁ କାହିଁକି ନା ଗଣେଶ। ପୂଜା ଉତ୍ସବ ଅଛି କହୁଛନ୍ତି ସେଥିରେ ଯଦି ନ ଥିଲେ ପୁଣି ଅସୁବିଧା ହେବ। ତୋ ଦେଖିକି କେଉଁଟା ଆପଣଙ୍କୁ ସହଜ ହେବ ସେଥି ପ୍ରତି ଟିକେ ଧ୍ୟାନ ଦିଅନ୍ତୁ ଆଉ ଆପଣ।
ସାଇଟା ତ ସତ କଥା। ହେଲେ ମୁଁ କହୁଥିଲି କି ସମୟ ବାଜିକି ବାରଟା ଚଉରାଳିଶି ହେଇ ଗଲାଣି। ତମେ ଜଳଖିଆ ଛଡ଼ା ଆଉ କିଛି ଖାଇନାହଁ? ତ ଯାଇକି ଗାଧେଇକି ଖାଇ ପକାନ୍ତ ତା ପରେ ମୁଁ ରାତିଠୁ କଲ କରନ୍ତି ଆଉ।
ଠିକ୍ ଅଛି ରଖୁଛି।
ହଁ ରହୁଛି।